ହାଲୋ
କେମିତି ଅ
ହ୍ୟାଲୋ ହୁଁ ଭଗ ଭଲ ଅଛି।
ତମେ କେମିତି ଅଛ?
ହଁ ମୁଁ ବି ବହୁତ ଭଲ ଅଛି ଆଉ ଆପଣ କଣ କରୁଚନ୍ତି?
ହାତ ହେଇ ମୁଁ ରବିକା ଏଇ ଖାଇକିରି ଏନା ଉଠିଲି ତମେ କଣ ଏଇନା ଉଠିଲ ନା କଣ ଲାଗୁଛି ତମ ଭଏସ ଯୋଉ ତମ କଥା ସେମିତି
ନାଇଁ ମୁଁ ଟିକେ କଲେଜ ଯାଇଥିଲି ଆସିକି ନିଦ ଲାଗିଲା ତ କାଲି ରା ରାତିରେ ଟିକେ ଡେରିରେ ଶୋଇଲି ସେଇଥିପାଇଁ ମୁଁ ଟିକେ ଶୋଇ ପଡିଥିଲି ଆଉ‌।
କାଇଁ ରାତିରେ କାଇଁ ଏତେ ଡେରି ଯାଙ୍କେ ସୋ ଯ ବେଳା ବେଳି ଶୋଇ ପଡିବ ଭଲ ନା ଦେହ ଫେହ ଖରାପ ହବ କାଇଁ ଏତେ ଡେରି ଜାଙ୍କେ ଚେଉଚନ୍ତି?
ଆଜ୍ଞା ଟିକିଏ ପାଠ ପଢୁଥିଲି ତ ସେ-
ଅହ କ ଡେଲି ଯୋଉ ଆମର ରୋଜ ମାନେ କେଇଟା ଏଗାରଟା ବାର୍ଟା ନା ପଢିକି ଶୋଉଚନ୍ତି ନା ନାଇଁ ଏମିତି ଇଁ ଠିକ୍ ଠା ଠିକ୍ ଠାକ୍ ନାଇ।
ନାଇଁ ସେମିତି ନାହିଁ ମୁଁ ତ ଏବେ ନେ ଗୋଟେ କୋର୍ସ କରିବା ପାଇଁ ଭୁବନେଶ୍ୱର ଆସିଛି ନା ସେଇଥିପାଇଁ ମୁଁ ଟିକେ ଏବେ ଜଲଦି ଉଁ ବାରଟା। ଏ ଭିତରେ ଶୋଇପଡୁଛି ନହେଲେ ଯେତେବେଳେ ମୁଁ ହଷ୍ଟେଲ ରେ ଥାଏ। ଉଁ ତ ସେତବେଳେ ମୁଁ ରାତି ଗୋଟିଏ କିମ୍ବା ଦିଟା ପରେ ପାଠ ପଢିକି ମୁ ଶୁଏ।
ହ ହ ଭଲ ଭଲ ବହୁତ ଭଲ ଯାହା ହଉ। ପଢ ଭଲ ଭଲ ଚାକିରୀ କର।
ଆଜ୍ଞା ଆପଣ କଣ ଖାଇଚନ୍ତି।
ମୁଁ ଏନା ଖାଇଲି ଭାତ ଆ ଡାଲି। ଶାଗ ଆଉ ଛୁଇଁ ଭଜା ଆଉ ଆଳୁ ଭର୍ତ୍ତା। ଆଉ ତମେ କଣ ଖାଇଛ କୁଅ।
ମୁଁ ତ ଏଖିଣା କିଛି ଖାଇନି ଏଯାଏଁ ଶୋଇ ପଡିଥିଲି। ମୁଁ ଏ ଯାଏଁ କିଛି ବି ଖାଇନି।
କାଇଁ ଶୋଇ ପଡିଥିଲ ସେତେବେଳ ଆପଣ ସକାଳୁ ଭୋକ ଭୋକ
ଯୋଉ କି ଉପମା ଖାଇଥିଲି ସୁଜିରେ ଉପମା।
ହେଲାଣି।
ହେ ନାଇଁ ଭୋକ କରିନି ମୁଁ ଆସିକି ସୁଜି ଉପମା ଖାଇଥିଲି। ତ ଶୋଇ ପଡିଥିଲି ଆଉ।
ଓ ଯାହା ଉପମା ଖାଇକି ଏତେଳେଜାଙ୍କେ ରହୁଚ ମାନିବାକୁ ପଡିବ। ଆମକୁ ଟିକେ ଲେଟଆମକୁ ଡେରି ହେଲା ଆମ ଭୋକ ଜୋରେ ଏମିତି ଭୋକ କରିବ ଯେ କୁହନା। ଜା ନାଇଁ ତା ଖାଇଦବୁ ଆଉ
ଖାଇଚି ସେମିତି ଆଉ। ହଁ ଦେହ ଭଲ ଅଛି।
ହଁ କ।
ମୁଁ କହିଲି ଆଜି କୁଆଡେ ଯାଇଥିଲେ ବୁଲିବା ପାଇଁ?
ଆଜି ତ କୁଆଡେ ଆଉ ଯାଇନି ଆଜି ତ ବର୍ଷା ଯୋଗୁ ଆ ନାଇଁ ଆଜି କୁଆଡେ ଆଉ ଯାଇନି ଆଜି ତ ବର୍ଷା ପାଗ ଆଜି ବର୍ଷା ତ ଆଜି ସକାଳୁୁ ପୁରା ବର୍ଷା ଝିପି ଝିପି ଝିପି ଝିପି ହେଲା। ଏବେ ଦି ଘଣ୍ଟା ଖଣ୍ଡେ ହେଲା ଆଉ କୁଆଡେ ଯିବି। ସକାଳୁ ଉଠିଲି ଗାଧେଇ ଗଲି ଗାଧେଇ ଆସି ଠାକୁର ପୂଜାକଲି ଠାକୁର ପୂଜା ଆସିକିରି ବୋଉ କୁରୁ ବୋଉ କୁ ଖୋଇଦେଲି ବୋଉକୁ ଖୋଇ ଦେଇକିରି ମୁଁ ଖାଇକିରି ରୁଟି ରୁଟି କ୍ଷୀର ଖାଇଲି। ତାରେ ଏକର୍ ସେକର ଟିକେ ବୁଲିଲି ବୁଲିକିରି ଭାବିଲି କଣ କରିବା। ଫୁଣି ଗଲି ଭାତ ଡାଲି ଆଳୁ ଭରତା ଶାଗ ଭଜା ଆଉ ଛୁଇଁ ଭଜା ଭାଜିଲି। ଆଉ ଖାଇକିରି ହେଇ ଆସିକି ମୁଁ ଦେଖିଆ ଟିକେ ଲଗେଇଦିଏ କଣ କରୁଚନ୍ତି ଆମର। ବନ୍ଧୁ ହୁଁ ଆଁ।
ଭଲ କରିଛନ୍ତି ଆଉ।
ଆଉ କଣ କରିବା ଏଇ ତ ଏକୁଟିଆ ଲୋକ ସବୁ କିଛି କରିବାକୁ ପଡୁଛି ଆଉ ନ କଲେ ଆଉ
ହଉ ଆପଣ ମାଙ୍କର ଯତ୍ନ ନିଅନ୍ତୁ।
ହୁଁ ହନବ କଣ କରିବା ନବାକୁ ପଡିବ ନ ନେଲେ ଆଉ କିଏ ନବ।
କାହିଁକି ନେବେନି ଛୋଟବେଳେ ବାପା ମା ଆପଣଙ୍କର ଛୁଆ ଭଳିଆ ଯତ୍ନ ନଉଥିଲେ। ଛୋଟବେଳେ ବାପା ମା ମାନେ ବୁଢା ବୁଢୀ ହେଲେ ତ ଆପଣ ମାନେ ତାଙ୍କ ଯତ୍ନ ନେବେ ନା ଆଉ।
ନିଶ୍ଚିନ୍ତ ନିଶ୍ଚିନ୍ତ ଯୋଉଟା କହିଲେ ଫିସ୍। ସେଥିପାଇଁ ତ ଯାହା ହଉ ଭଲ ମନ୍ଦ ମୁଁ ସେଥିପାଇଁ ତ ଅ ନଉଚି କିଛି କା କଥା। ଆଉ ଶୁଣୁଚ ଗୁଡାଏ ବାହାଘର ଫାଗର କଥା ଉଠିଲାଣି ମୁଁ କହିଲି ନାଇଁ ଛାଡ଼ ସେ ମୁଁତ ଜଉଜାକେ ବହୁ ମାନେ ବଉ ସେବା କରିଥିବି କରିଥିବିପ ସେଇଭଳିଆ ଆଉ। ମାନେ ଏମତି ବାହାଘର କଥା ଆଉ ମନା କରୁଚି ଆଉ ବୁଝିଲ।
କାହିଁକିମନା କରୁଛନ୍ତି। ହୁଁ।
କୁହ କୁହ।
ବାହାଘର ମାଙ୍କର ଗୋଟେ ଇଚ୍ଛା ଥିବ ମୋର ପୁଅର ବାହାଘର କରେଇବି। ତାଙ୍କର ଗୋଟେ ଆଶା ଥିବ ନା ନାଇଁ। ଆଉ ମନା କରିଦଉଛନ୍ତି। ଓ ହ୍ୟାଲୋ ଆପଣ ମା ମାନଙ୍କର ଯତ୍ନ ନେଲେ।
ହଁ ତମକୁ ଲାଗ ଟେ ଭାବିି ଭାବି ଗୋଟେ ହ୍ୟାଲୋ ହ୍ୟାଲୋ।
ହତିଟେ ଆପଣଙ୍କର ପରିସ୍ଥିତି ଦେଖିକି ହ୍ୟାଲୋ। ଶୁଭୁ ନାହିଁ ମୋ କଥା ହ୍ୟାଲୋ ଆଜ୍ଞା ଭାଇ।
ହୁଁ।
ମୁଁ କହିଲିଏଁ। ଉଁ ଆପଣ ଆପଣ କହୁଛନ୍ତି ମୁଁ ଚାକିରି କରିନି ନାଇଁ ନାଇଁ।
ଆଚ୍ଛା ହଉ କୁହ।
ମୁଁ କହିଲି ଯଦି ଆପଣ ଚାକିରୀ କରିନାହାନ୍ତି ତ। କିଛି ଅସୁବିଧା ନାହିଁ ସେଥିରେ। ଆପଣ ଏମିତି କହିକି ଚାକିରି କରିପାରିବେ। ଏମିତି ଚାହିଁଲେ ବାହାଘର ପରେ ବି ଚାକିରରି କରିପାରିବେ। ହ୍ୟାଲୋ। ହ୍ୟାଲୋ ଭାଇ ଶଭୁଛି ମୋ କଥା।
ଘର ଭିତରେ ବୋଧେ ଅଛ।
ହେ ପଦାରେ ଅଛି କହୁନାହାନ୍ତି।
ଏତେ ସମୟ ହାଲୋ ହାଲୋ ହା ଲା ହ କହୁଛି ତମ।
ଏ ଶୁଭୁନି।
କିଛି ମୋ କଥାକୁ।
ନାଇଁ ନାଇଁ ଶୁଭୁନଥିଲା ଟିକେ ତ ଏବେ କୁହନ୍ତୁ ଶୁଭିଲା।
ହଁ ହଁ ଯୋଉ କହୁଛନ୍ତି ମୁଁ କଣ ପାଇଁ ମନା କଲି ମନା କରିବାର କିଛି ଗୋଟେ କାରଣ ଥିବ ନା ନାଇଁ।
ଆଜ୍ଞା କାରଣ ଥିବ ମୁଁ ବୁଝୁଛି ଯଦି ଆପଣ କହୁଛନ୍ତି ମୁଁ। ଭାବରେ ସ୍ଥିର ନାହିଁ ଯଦି ମୁଁ ଚାକିରି କରିନାହିଁ। ତ ଆପଣ ବାହାଘର। ପରେ ବି ଚାକିରିୀ କରିପାରିବେ ବାପା ମାଙ୍କର ବି ତ କିଛି ଗୋଟେ ଆଶା ଥିବ। କି ମୁଁ ମୋ ପୁଅର ବାହାଘର କରେଇବି।
ତମେ ଯୋଉ କହୁଛ ମୁଁ ତଥାପି ବୋଉ କୁ ଛାଡିକି ଆଉ। ହଁ ମୁଁ ସେଠି। ସେଠି ବୋଉ କୁ ଛାଡ଼ିକି। ମୁଁ ଏଇ ଅବସ୍ଥାରେ ତାକୁ କୁଆଡେ ଛାଡିକି ଯିବି ତମେ କୁହ ତାପରେ ଗଲା ଯୋଉ ଝିଅ ଧର ମତେ। ସେ ଯିଏ ଝିଅ ଦେବେ ଗୋଟେ କଥା କୁ। ଯେ ଝିଅ ଦେବେ ସିଏ ଦେଖିବେ ନା ନାଇଁ ତାଙ୍କ ମା ପଡିଛି ତାଙ୍କ ଆମ ଝିଅ ଯିବ। ତାଙ୍କ ମା ସେବା କରିବ। ବ। ଅ ଏ କିଏ ଦବା ଏମତି ମାନେ ଗେଧା ପେଲା ପୁଣି ତାଙ୍କ ମାମୁଁ ଘର ପାଖରେ କୁପରେ। କଣ କରିବା ପିଲା ପୁଣି ଘରେ ଅଛି କିଛି କରୁନି କିଏ ଦେବେ କି କୁହ ଜାଣିକିରି କେବେ ଦବା କି। ମାନେ ହ୍ୟାଲୋ।
ଆଜ୍ଞା ନିହାତି ଦେଖନ୍ତୁ ଯଦି ଆପ ନିହାତି ନିହାତି। ଭାଇ ଦେଖନ୍ତୁ ଯଦି ଆପଣ ଖୋଜିବେ ତାହଲେ ମିଳିଯିବ।
ନାଇ ନାଇଁ ସେମିତି ତ ଖୋଜା ଚାଲିଛି ବୋଲି ରେଆର ମାନେ ହଁ। ସେମିତି ତ ଖୋଜା ଚାଲିଛି ଜାଣିଲ ଖୋଜା ଚାଲିଛି ଗୋଟିଏ ହିଁ ଝିଅ। ସିଏ ପସନ୍ଦ ମାନେ କରିଥିଲା ମାନେ ଏମ୍ ଏମ୍ ବି ଏ ନା ଏମ୍ ସି ଏ କରିଥିଲା ଜାଣିଲ ହାଲୋ।
ଆଜ୍ଞା ଆଜ୍ଞା।
ଆଜ୍ଞା ଭାଇ କୁହୁନ୍ତୁ।
ହାଲୋ।
ହ୍ୟାଲୋ ଆଜ୍ଞା ଶୁଭୁନେଇ। ହ୍ୟାଲୋ। ହାଲୋ ଆଜ୍ଞା। ହାଲୋ। ଉଁ।
ତମ ଘରେ ଘରେ ଭିତରେ ହଁ ଘରେ ଭିତରେ ଅଛ ବୋଧେ।
ଘର ଭିତରେ ନାଇଁ ଘର ବାହାରେ ଛିଡା ହେଇଛି।
ଟିକେ ନେଟୱର୍କ ହଁ ଆଉ ଏଇଆ ହଉଛି।
ଆଜ୍ଞା।
କି କଥା ଆଉ ଜାଣିକିରି କିଏ ଦେବେ କି।
ନିହାତି ନିହାତି ଏ ସିଏ ବି ଗୋଟେ ଝିଅର ବାପା। ମା ଦେଖିବେ ମୋ ମୋ ପିଲା ଯାଇକି କେମିତି ଚଳିବ କଣ କରିବ ସେଇ। ଏଟା ହଉଛି ତାଙ୍କ କଥା।
ହୁଁ ତାପରେ ଗୋଟିଏ ହଁ ତାପରେ ଗୋଟିଏ ଝିଅ ହିଁ ସେ ରାଜି ହେଇଥିଲା ଜାଣିଲ। ଗୋଟିଏ ଝିଅ ରାଜି ହେଇଥିଲା ‌ସିଏ ମାନେ ଏମ୍ ବି ଏ ନା ଏମ୍ ସି ଏ କରିଥିଲା ମୁଁ କହିଲି ଇଏ କେମତି ରାଜି ହେଲା ମାନେ ପଢିଚି ଯା ବି ହେଲେ ଅଧିକା ନା।
ହୁଁ ଆଜ୍ଞା ଆଜ୍ଞା ଭାଇ।
କିଛି ନାଇଁ ଯଦି ମୁଁ କହିଲା ମୁଁ ଯ କହିଲା ମୁଁ ଯଦି ତାଙ୍କ ବାହା ହେଇଥାନ୍ତି ତାଙ୍କ ମା ର କାଲି ହେଇଥାନ୍ତା ଏ କେ ମାନେ ଏଇ ଯୋଉ ପରିସ୍ଥିତି ଟା ସେମିତି ମୋର କିଛି ନାହିଁ ମୁଁ ମୋର ରାଜି। ଭାଇ ତା ବଡ ବାପା ଟିକେ ରାଜି ହେଲାନି ଆଉ ଏମିତି ହେଇକି ଇସୁ ତାପରେ ମୁଁ ଆଉ ମନା କରିଦେଲି ଆଉ। ଯିଏ ଯୋଉ ଯଦି ବୁଝିଲେ ଯୋଉ ଭଦ୍ରଲୋକ ବୁଝିଲେ। ବେକାରେ କାହିଁ ଟାଇମ ମାନେ ଟାଇମ ବରବାଦ ବେକାରେ ମ୍। ପଇସା ଖର୍ଚ୍ଚ ନା କହୁନାହାନ୍ତି ସେଇଥିପାଇଁ ଟିକେ ମନା କରିଦେଲି ଦେଖାଯାଉ ଯାହା ହଉଛି। ହେ ମୁଁ ଛ ଛାଡିଦେଲି ଦେଖା ଯିବ ଯେ ମା ବାପା ଦେଖିବା ମା ସେବା କୋଉଦିନ ଚାଲୁଥିବ ଚାଲ। ଥିବ ଯା ହବ।
କଣ ଯା ହେଲେ ଦେଖାଯିବ ଏଇଆ ଆଉ।
ଆଉ ଆପଣଙ୍କ ସେଠି ସିଆଡେ ବର୍ଷା ହଉଛି।
ହଁ ଏଇ ଅବିକା ଏଇନା ତମ ସହିତ କଥା ହେଲି ବର୍ଷା ହେଇ ଜି ଷ୍ଟା। ହେଇ ବର୍ଷା ହେଇ ଷ୍ଟାର୍ଟ ହେଇଗଲା ଝିପି ଝିପି ଝିପି ଝିପି ହେଇ ହଉଛି ତମର ସାଡେ ହଉଛି।
ନାଇଁ ଆମର ଏଠି ହେଇନି ବର୍ଷା ଛାଡିଗଲାଣି।
ଛାଡ଼ିକି ଛାଡ଼ି ସାରିଲେଣି ନୁହଁ ସେତେବେଳେ ଛା ଛା ବର୍ଷା ଛାଡ଼ିଲି ମୁଁ ଆଉଚି ଆଉ।
ନିହାତି ନିହାତି ଗୋଟେ ଇରା
ଉଁ ମାନେ
ଜି ଭାତ ଡ଼ାଲି ଉଁ ସୋୟାବିିନ ତର ତରକାରୀ ପୋଟଳ ତରକାରୀ ଆଉ ଶାଗ ଭଜା।
ମା ପୂଜା ଆଁ ଯାହଉ ଏ ଏତ ପ୍ରକାର ଆଜି ହେଇଚି ଆଜି କିଏ ରୋଷେଇ ସବୁ ତ ରାନୁ କିଏ ପ୍ରସ୍ତୁତ କଲେ?
ମୋ ଭଉଣୀ ପ୍ରସ୍ତୁତ କରିଛନ୍ତି।
ହଉ ହଁ ଆ ଆଛା ଭଲ ଆଉ ଆମକୁତ ଡାକୁନାହାନ୍ତି କି ଆସ
ଭାଇ ଭାଇ ଆସନ୍ତୁ ବୁଲିକି ଖାଇକି ଯିବେ କୋଉ ଦିନ ମଧ୍ୟ ଆମ ଘରେ ଆସନ୍ତୁ।
ହଉ ହଉ ହେଲା କେବେ ସମୟ ହଁ ମିଳିଲେ ଆମେ ଫାଙ୍କା ମାନେ ସମୟ ବାହାର କରି କେବେ ଯଦି ହେଲା ଯିବୁ ଆଉ ତମେ ତ କଣ ତମେ ଭୋକ କରିବଣି ବୋଧେ? ମତେ ଲାଗୁଚି ନା କଣ କହୁଚନ୍ତି। ତମେ ଭୋକ କରିବଣି ତମେ ଯାହା ଖାଅ ଆମୁଁକୁ କେତେବେଳେ ଫାଙ୍କା ହେଲେ ତମକୁ କଲ୍ ଲଗେଇବି ନହେଲେ ତମେ ମତେ ଯେତେଳେ କଲ୍ ଲଗେଇବ ନାକଁ କହୁଚନ୍ତି? ହଉ ରହୁଚି ମୁଁ ହଉ ରହୁଚି।